ହ୍ୟାଲୋ।
ହୁଁ କୁହ।
କଣ କରୁଛ?
କଣ କରିବି ଖାଇ ପିଇକି ବସିଛି।
ରୋଷେଇ।
ରୋଷେଇ ହେଇନି ଡାଲି ବସେଇଚି। ଆଉ ଏଇନା ସିଚାକ ଘରା କରିବି ଆଉ।
ଓହୋ ବର୍ଷା ପାଣିପାଗ ତମ ଆଡେ କେମିତି କଣ?
ପାଣିପାଗ ତାର ସକାଳୁ ଝିପି ଝିପି ଝପି ଝିପି ଝିପି ହଉଛି ଆଉ।
ଓହୋଁ ଜୋର୍ ରେ ହଉନି ନାଇ ଝିପି ଝିପି ହଉଛି।
ଜୋରେ ହଉନି ଆମର ନଈ କୂଳିଆ କାଳେ ନଈ ଫଇ ବଢିଯିବ।
ଆ ନଈ କୂଳିଆ ମାନେ ତ ଝିପି ଝିପି ହେଲେ ବି ତାଙ୍କ ଦେହରେ ଗୋଟେ ଛାନିଆ ପଶିଯିବ। କାଳେ ନଈକୂଳଟା ବଳେଇ ଆସିବ କି ଆଉ।
ହଁ।
ନଈ ବଢ଼ି ଆସିଲେ ମାନେ ତ କିମ୍ଭୀର ହିମିର ସବୁ କଥା ଆସିବେ।
ହୁଁ ହୁଁ।
ଏଇଆ ନଈ କୁଳିଆଙ୍କର ଗୋଟେ ଅସୁବିଧା ହେଲା କଣ କହିଲ ନଈ ବଢ଼ି ଆସିଲା ମାନେ ତାଙ୍କୁ ମାନେ ଆଗେ ଗୋଟେ ମାନେ ଜ୍ୱର ଆସେ ନଈ ବଢ଼ି ଆସିଲେ ଆମେ କୁଆଡ଼େ ଯିମୁ କଣ କରିମୁ
ହୁଁ ହୁଁ
ସ୍କୁଲ୍ ହତା କୁ ଯିବି ଆଉ କଣ କରିବେ ସେଠି ରିଲିଫ୍ ଆସିବ ଚୂଡ଼ା ମୁଢି ଚିନି ଗୁଡ।
ହୁଁ।
ବସିକି ଖାଇବେ ଆଉ
ହ ତାପରେ ଏପଟ ଲୋକ ଦେଖିଦେଇଛନ୍ତି ନା ନଈ ଭଁ ତଣ ସେଇ ଆ
ସେମାନେ କଣ କହିଲ ଦେଖି ଦେଖି ତାଙ୍କର ଗୋଟେ ଅଭ୍ୟାସ ହେଇଗଲାଣି ନା ଆଉ ନଈ ବଢି ଆସିଲେ ତାଙ୍କୁ ଡ ଡ଼ର ଲାଗୁନି।
ନାଇଁ ଆମକୁ ଡର ଲାଗିବ।
ହଁ ନୂଆ ନୂଆ ଲୋକ ଯୋ ମାନେ ନ ଡର ଲାଗିବ ତାପରେ ସେ ହେତେବେଳେ କଣ ମାଟି ଘର ଥିଲା ବୋଲି ଡର ଲାଗେ କାଳେ ଘର ଫର ଇଏ ହେଇ ଯିବ ଏବେ ତ ସବୁ ଦୋ ମହଲା ତିନି ମହଲା ଚାରି ମହଲା କରିଦେଲେଣିି ଆଉ କଣ ଡର ଆସିବ। ଗୋଟେ ତଳକୁ ପାଣି ଆସିଲେ ଆମେ ଆଉ ଗୋଟେ ତଳକୁ ପଳେଇବା ଆଉ ଗୋଟେ ଉପରକୁ ପଳେଇବା।
ହଁ ହଁ। ଆଉ ସକାଳୁ କଣ ଖାଇଚ?
ସଖାଳେ ଖାଇଥିଲୁ ଜଳଖିଆ ଘୁଘୁନି ତରକାରୀ। ଆଉ ବରା ଗୋଟେ ଆଳୁଚପ୍ ଗୋଟେ ସିଙ୍ଗଡା ଗୋଟେ।
ସବୁଥିରୁ ଗୋଟେ ଗୋଟେ।
ସବୁଥିରୁ ଗୋଟେ ଗୋଟେ ମତେ ହେରା ଭଲ ଲାଗେନି ଏ ଜଳଖିଆାର କଣ ଖାଇବୁ? ତାପରେ ବରା ବି ତ ମତେ ବିଲକୁଲ୍ ଭଲ୍ ଲାଗେନି କେବଳ ଆଳୁ ଚପ ସିଙ୍ଗଡା ଭଲ ଲାଗେ।
ହଁ ସେ ବରାଟା ଖାଇଲେ ହେଲା ସୁଖା ସୁଖା ଲାଗେ।
ଆ ସିଏ କେବଳ ଆଣିଥିଲେ ବୋଲି ପଇସା ଦେଇ କେତେ ନଷ୍ଟ ହବ ନା ଦେ ଖାଇଦିଏ କଣ ହଉଛି।
ହୁଁ।
ଏଇଆ ଆଉ।
ହୁଁ।
ଆଉ ତମେ କଣ ଖାଇଥିଲ?
ମୋର କ୍ଷୀର ବିସ୍କୁଟ୍ ଖାଇଥିଲି।
କ୍ଷୀର ରୁଟି ନା ପୁରା ପ୍ରୋଟିନ୍ ଖାଦ୍ୟ ଖାଉଚ ଆଉ।
ହିଁ ହିଁ ହିଁ ଆଉ ଦେହରେ ଯାଉନି ତେଲ ଭାଜିିଲେ।
ତେଲ ଭାଜିରେ ତ ଯିବନି ଆଉ ଯାଉନି କଣ।
ଆ ଏଇଟା ମାନେ ଖାଇ ପିଇ ଟିକେ ଅଧିକ ହେଇଗଲେ
ଗ୍ୟାସ୍ ଗ୍ୟାସ୍ ହେଇଯାଉଚି।
ହୁଁ ହୁଁ।
ତ ବହୁତ ଲୋକଙ୍କର ଏଥର କଣ କହିଲ ଟିକେ ଖାଇବା ପିଇବା ଏପଟ୍ ସେପଟ୍ ହେଲା ମାନେ ଗ୍ୟାସ୍ ହେଇଯାଉଚି।
ହଁ ଗ୍ୟାସ ହେଇଯାଇଛି।
ଗ୍ୟାସ୍ ବଟିକା ସମସ୍ତେ ବହୁତ୍ ଲୋକ ଅଛନ୍ତି। ମାନେ ସବୁଦିନ ଖାଉଛନ୍ତି ଗ୍ୟାସ୍ ବଟିଆ କିନ୍ତୁ ସେଟା ଖାଇବା କଥା ନୁହଁ। ସେଟା ଖାଇଦେଲେ କଣ କହିଲ ଗୋଟେ ଲାଛନା ସମାନ ହେଇଯିବ। ତମେ ଧର ଅଭ୍ୟାସ କରିଦବ ନା ଆଠ ଦିନ ତା ତମେ ଯଦି ନ ଖାଇବ ତମେ ଆଉ ରହିପାରିବନି। ଯାହା ଗୋଟେ ଖାଇଲେ ତମର ମାନେ ଆଗେ ବଟିକା ଟା ହିଁ ଖାଇବାକୁ ପଡିବ।
ହୁଁ ହୁଁ ସେମାନେ ଗ୍ୟାସ୍ ନ ଏମିତି ସେ ବଟିକା ମାନେ ଥ ନେଇଚ ତମେ ସବୁଦିନ୍ ଖାଇବାକୁ ପଡିବ।
ମୁଁ କିନ୍ତୁ ବିଲ୍କୁଲ୍ ଖାଏନି ଗ୍ୟାସ୍ ବଟିକା।
ମୁଁ ଜମା ମୋତେ ମାରିପକେଇଲେ ବି ମୁଁ ଖାଇବିନି।
ମୁଁ ଖାଏନି ଯଦି ବା ସେମତି କେତେବେଳେ କେମତି କଦବା ଯଦି ଗ୍ୟାସ୍ ଫ୍ୟାସ୍ ହେଇଗଲା। ମୁଁ କଣ କହିଲ ଶୁଣ୍ଠି ଖାଇଦିଏ। ନହଲେ ଏ ଯୋଉ ଜୁଆଣି ମାନେ ଜୁଆଣି ଚୋବେଇଦେଇକି ପାଣି ପିଇଦେବି ଜୁଆଣି ଖାଇଦେମି। ମାନେ ଶୁଣ୍ଠି ଖାଇଦେମି ମାନେ ଘରୋଇ ଦିନିଷ ମାନେ ଆମ ବୋ ଉ ବି ମନା କରନ୍ତି ସେ ଗ୍ୟାସ୍ ବଟିକାରା ଖାଆନା। ଯଦି ତେଲେ କେତେବେଳେ କଣ ଗ୍ୟାସ ଫ୍ୟାସ୍ ହେଲା ଆମ ବୋଉ କହିବେ ଶୁଣ୍ଠି ଫୁଣ୍ଠି ଖାଇଦେ। ନହେଲେ ଯୋଉ ଜୁଆଣି ଫୁଆଣି ଖାଇଦେ। ମୁଁ ସେଇଟା ଖାଇଦିିଏ ମୁଁ ଜମା ଖାଏନି ଗ୍ୟାସ୍ ବଟିଆ ଗ୍ୟାସ୍ ବଟିକାଟା ଖାଇଲେ କଣ କହିଲ। ସେଇଟା ଅ ଭ୍ୟାସ ହେଇଯିବ ତାପରେ ଗ୍ୟାସେ ବଟିକା ବି ଖାଇଲେ ଇଏ ବି ପାଟି କରନ୍ତି।
ହଁ।
କହିବେ ସେରା ଜମା ଖାଇବା କଥା ନୁହଁ। ହଁ ହଁ ହଁ କେବଳ ଯାହା ଖାଇଥିଲି ସେ ଯୋଉ ମୋ ଝିଅ ଯା ହବାର ଥିଲା। ସେଇ ସମୟରେ ଯାହା ଖାଇଥିନି ନ ନା ଆଉ ବିଲ୍କୁଲ୍ ମୁଁ ଗ୍ୟାସ୍ ବଟିକା ମୁଁ ଖାଇନି ମାରି ପକେଇଲେ ବି ମୁଁ ହେରା ଖାଇବିନି।
ମୁଁ ଜମା ବି ଗ୍ୟାସ୍ ବଟିକା ଖାଏନି।
ସେମିତି ହଁ। ସେମିତି ଯଦି ଅତିରିକ୍ତ ହେଲା ମାନେ ଅ ସ ଏଇରା ଖାଇଲୁ ଯଦି ନ କମିଲା ସମ୍ଭାଳି ପାରିବୁନି ଗୋଟେ ଅ ଗୋଟେ ଅଧେ ଖାଇଦିଏ। କୋଉ ବାର୍ ଛଅ ମାସରେ ଥରେ ଅଧେ ମୁଁ ଖାଏ ନହେଲେ ମୁଁ ଗ୍ୟାସ୍ ବଟିକା ବିଲ୍କୁଲ୍ ଖାଏନି।
ହୁଁ।
ଯୋଉ ଲୋକମାନେ ଅଛନ୍ତି ଜାଣିପାରୁନାହାନ୍ତି ସିଏ କଣ କରୁଚନ୍ତି କହିଲ ଆମେ ଦଶ ଟଙ୍କିଆ ଖାଇଲେ। ସିଏ ବାପ ପୁରା ଦାମୀ ବଟିକା ମାନେ ଆଟ୍ ଅଠର ଟଙ୍କିଆ। କୋଡିଏ ଟଙ୍କିଆ। ସେ ଭାବନ୍ତି ଯେ ଆମେ ଯେତେ ଦାମିଟା ଖାଇବା ଆମର ସେତେ ଶୀଘ୍ର କମିଯିବ।
ନାଇଁ ନାଇଁ ଏଇ ଗ୍ୟାସେ ବଟିକାଟା ଯେତେ ଦାମିକିଆ ଖାଇବ ତମର ବେଶୀ ଦେହ ଖରାପେ ହବ।
ସମସ୍ତେ କଣ ଖାଇପାରିବେ କି ଅଧିକ ଟଙ୍କା ଦେଇକି ସମସ୍ତେ ଖାଇ ପାରିବେନି।
ଖାଇପାରିବେ ମାନେ। ହାଲୋ ତମର କାପାସିଟି ହଉଚି ତମେ ଦି ଟଙ୍କାର। ସେଠିକାର ମାନେ ଗ୍ୟା ଆଠ ଟଙ୍କିଆ ଦଶ ଟଙ୍କିଆରା ଖାଇଲେ ଶୋ ଆଉ ଆଉ ଥରେ ଗ୍ୟାସ୍ ବଟିକା ଟା ଖାଇଲେ ବଟିକା ଖାପ ଖାଇବନି।
ହଁ ପରା ସେମାନେ ମାନେ କଣ କହିଲ। ବନ୍ ମାନେ ବଟିକା ଟା ତାର ଦାମେ ଯେତେ ଅଧିକ। ତାର ପାୱାର ଟା ବି ସେତେ ଅଧିକ ନୁହେଁ କି। ଆମେ ଅଠର ଟଙ୍କିଆ ବଟିକାଟା ଖାଇବାନା ଦି ଟଙ୍କିଆ ବଟିକାଟା ଖାଇବା ଦି ଘଣ୍ଟା ପରେ କମିବ। ଅଠର ଟଙ୍କିଆ ବଟିକାଟା ଯଦି ଆମେ ଖାଇବା ଅଠର ମିଣ୍ଟି ପରେ କମିଯିବ ସେ ଭାବିବେ ହଁ ଏଟା ଖାଇଦେନି। କିଣିକି ଦାମୀ ବଟିକାଟା ମୋର ସେଇନା କମିଗଲା ଆଉ। ତାପରେ ଯେତବଳେ ଯାହା ହବ ସେକଣ କରିବ ନା ସେଇଥୁରୁ ଗୋଟା ଖାଇଦେବି।
ହଁ ହଁ। ଆ ଠିକ୍ ତ।
ସେ ବଟିକା।
ଏ ମୁଣ୍ଡ କଣ ହେଇଯିବ ଫାନ୍ତି କେତେଥର।
ତାପରେ ଆଜିିକାଲି ଲୋକ ଆମେ ସବୁ କଣ କହିଲ? ଆମେ ସମସ୍ତେ ବଟିକାରେ ହିଁ ବଞ୍ଚୁଛେ କିନ୍ତୁ ସତକଥା ଯେଉଁଟା।
ହଁ ହଁ। ସେଟା ତ ସତ କଥା।
ଯାହା ଟିକେ ଆମେ ହେଲେ, ସାଙ୍ଗେ ସାଙ୍ଗେ କଣ କରୁଛେ ନା ମେଡିକାଲ ପଲେଉଛେ
ହୁଁ ହୁଁ।
ସେତେବେଳେ ଯେଉଁ ଲୋକମାନେ କଣ ମେଡ଼ିକାଲ ଯାଉଥିଲେ?
ନା।
ନା ଏତେ ମେଡିକାଲ ଥିଲା। ତାପରେ ଏଇନିକେ ଯାହା ଟିକେ ହେନେବି ଆଉ ଛୋଟ କାଟିଆ ମେଡିକାଲ ନୁହଁ ସିଧା କ କଟକ, ଭୁବନେଶ୍ୱର ଏଠିକି
କଟକ ମେଡିକାଲ ତ ତମ ନଜାଙ୍କ ଡକ୍ଟର କୋଉ ମେଡିସିନ୍ ଦେବାକୁ ମନା କଲେ?
ଆମେ ତ ସବୁ ମେଡିକାଲ ମେଡିସିନ ରେ ବଞ୍ଚିଛେ ନା? ମେଡ଼ିସିନଟା ଯଦି ଆମର ଟିକିଏ ବନ୍ଦ ହେଇଗଲା ତାହେଲେ ଜାଣିବ ଯେ ଆମ ପ୍ରାଣଟା ସେଇଠି ଛାଡ଼ିଲା ଆଉ।
ହୁଁ ହୁଁ।
କଣ କରିବା ଆଉ, ଏଇଆ ତ କଳିଯୁଗ ସରିବାକୁ ଆସିଲାଣି ଏ ଏମିତି ହେଇକି ଭଗବାନ ସମସ୍ତେ ଗୋଟି ଗୋଟି ଉପରକୁ ନେଇଯିବେ ଆଉ।
ହଁ।
ମୁଁ କିନ୍ତୁ ଠାକୁରଙ୍କୁ ସବୁବେଳେ ଡାକେ ହେଁ ପ୍ରଭୁ ମତେ ଷାଠିଏ ବର୍ଷ ହଉ ସତୁରି ଅଶୀ ବର୍ଷରେ ମୁଁ ମରେ ମୁଁ ଟିକେ ଭର୍ତ୍ତା ପାଇମି।
ହୁଁ।
ମୋର ଭର୍ତ୍ତା ପାଇଁ ତେ ଭାରି ଇଚ୍ଛା ଏଇନା ଯଉ ପାଉଛନ୍ତି ଯୋଉ ପଇଁତିରିଶହ ଟଙ୍କା ଲେଖା ହଁ ଦେଖି ଦେଖି ଦେହ ଖାଲି କଣ ହେଇଯାଉଛି।
ପଇଁତିରିଶ ଟଙ୍କା ଷାଠିଏ ବର୍ଷ ଅଶି ନା ଆଉ।
ଅଶୀ ବର୍ଷରେ ପରା ତ ଷାଠିଏ ବର୍ଷ ଆଉ କିଛି ମାନେ ସରକାରୀ ଆଉ କିଛି ଚେଞ୍ଜ କରିଦେଇଥିବ ନା ଆଉ କଣ ସେଇଟା ଥିବ କି?
ହୁଁ। ଆ ଦିନକୁ ଦିନ ଗଭମେଣ୍ଟ ଚେଞ୍ଜ କରୁଛନ୍ତି ନା ଆଉ କଣ ସେ ଗୋଟେର
ବହୁତ ଲୋକ ଅଛନ୍ତି ତମ ଷାଠିଏ ବର୍ଷ ହେଇନି ସେମାନେ ଆଧାର କାର୍ଡ ଚେଞ୍ଜ କରିଦେଇକି ଭର୍ତ୍ତା ପାଇବା ଲୋଭରେ କଣ କରୁଛନ୍ତି କହିଲ ଆଧାର କାର୍ଡ ଚେଞ୍ଜ କରିଦଉଛନ୍ତି କେମିତି କରିଦେଲେ ମୁଁ ଭର୍ତା ପାଇମି।
ହୁଁ।
ଫେରେ ଆଉ ଗୋଟେ ଯାହା ଦରକାର ପଇଲେ ଯେ ସେଇଟା ଷାଠିଏ ବର୍ଷ ହେଇଥିଲେ ସେଇଟା ହ ହବନି ଫେର୍ କଣ କରୁଛନ୍ତି ନା ଆଧାର କାର୍ଡ ଫେରେ ଚେଞ୍ଜ କରିଦଉଛନ୍ତି ମାନେ ଫେରେ କିଛି ବର୍ଷ ପଛୁଆ କରିଦଉଛନ୍ତି। ଏମିତି ଆଗ, ପଛ ହଁ।
ଡବଲ ଗୋଟେ ବୟସ କମେଇବେ ଗୋଟେ ବଢ଼େଇବେ।
ଏମିତି ଆଗ ପଛ କରିଦଉଛନ୍ତି ଆଉ ଏମିତି ଦିନ ଆସୁଛି ଯେ ଏମିତି ହଇରାଣ ହଉଛନ୍ତି, ସିଏ ନା ଏପଟେ ହେଇପାରୁଛନ୍ତି ନା ସେପଟେ ହେଇପାରୁଛନ୍ତି।
ହୁଁ ହୁଁ।
ତ କୁହନ୍ତି ନା ଅତି ଲୋଭରୁ ଗୌରବ ନଷ୍ଟ।
ହୁଁ।
କଣ କହୁଛି ଲୋଭ ତ ସମସ୍ତିଙ୍କି ଖାଇଦେଲା ଆଉ।
ମଣିଷ ମାତ୍ରେକେ ଲୋଭ ଆଉ କଣ କରିବା ଆ, ମଣିଷ ଅଛି ମାନେ ଲୋଭ ଅଛି।
ନା-ନା ମଣିଷ ମାତ୍ରେ କେ ଲୋଭ ନାହିଁ। ସମସ୍ତେ ହେଲା ଲୋଭ କରିବେନି। କିଛିଲୋକ ଏମିତି ବି ଅଛନ୍ତି ବଞ୍ଚିଚନ୍ତି ଆଜି ପର୍ଯ୍ୟନ୍ତ ଅଛି କିନ୍ତୁ ଲୋଭ କରିବେନି। ସେ ଭାବିବେ ଯେ ଭଗବାନ ଆମକୁ ଯେତିକି ଦେଇଛନ୍ତି ଆମେ ସେତିକିରେ ଖୁସିରେ ରହିବା।
ହୁଁ।
ଲୋଭ କଲେ ଆମୁକୁ କଣ ମିଳିବ କି?
ତାପରେ ଯୋଉ କିଛି ବହୁତ୍ ଲୋକ ଅଛନ୍ତି ଦେଖ ସେମାନେ ଯେତେ ବୟସ ତାଙ୍କର ହଉଚି ତାଙ୍କର ସେତେ ଲୋଭଟା ବଢ଼ୁଛି।
ହଁ।
ସେ ଭାବୁଛନ୍ତି ଯେ ମୁଁ ସବୁ ଲୋଭ କରି ସବୁ ରଖିଦେମି। ମୁଁ ମଲାବେଳକୁ ମତେ ବୋଧେ ମୋ ପୁଅ ବୋହୂ ମାନେ ମୋ ମୁ ଣ୍ଡରେ ଥୋଇଦେବେ ଆଉ, କିନ୍ତୁ ମଲା ବେଳକୁ ସେ କିଛି ବି ନବନି।
ନା।
ଖାଲି ଲୋଭ କରିକି ସମସ୍ତଙ୍କ ପାଖରେ ଖରାପ ହେବ ଆଉ।
ଆଉ ଖରାପ ହଉନାହାନ୍ତି କି?
ହଁ ହଉଚନ୍ତି।
ସବୁ କ୍ଷେତ୍ର ଦେଖ ଯିଏ ଲୋଭ କଲା ସେ ଖରାପେ।
ଆଉ କିଛି ଲୋକ ଅଛନ୍ତି ସେମାନେ ଲୋଭ ବିଲକୁଲ୍ କରିବେନି, କାହିଁକିନା ସେମାନେ ଜାଣିଚନ୍ତି ଯେ ମୁଁ ଲୋଭ କରିକି କଣ ଟେ କରିମି, ମୁଁ ମଲାବେଳକୁ ମତେ ନେଇକି ଦେଇଦେବ କି।
ହୁଁ।
ତ ଆଉ ମାନେ ଇଏ ତ ସବୁବେଳେ କହିବେ ମୋ ପାଇଁ କିଛି ରଖୁନ ଭବିଷ୍ୟତ ପାଇଁ, ସେ କହିବେ ରଖିକି କଣ କରମି? ଆଗେ ଯାହା ଆସୁଛ ଆଗେ ଖାଇମି ନାଇମି ବୁଲିମି ଯାହା ବଳିବ ରଖିବି ନହେଲେ ନାହିଁ। ମୁଁ ରଖିବି ସମ୍ପାତି ମତେ ନେଇିକି ମୋ ମୁଣ୍ଡ ତଳେ କିଏ ଥୋଇ ଦେଇଆସିବ କି?
ହୁଁ ଆମର ସେମିତି ଆମ ଘରେ ସେମିତିଆ କହିବେ, ଜାହା ଆସିଛି ଖାଇଦିଅ।
ହଁ ସତ କଥା କିନ୍ତୁ ଆମର ଇଏ ବି ସେମିତି। ମୁଁ କହିବି ମୋ ଝିଅ ପାଇଁ ନହେଲେ ଝିଅ ପାଇଁ ନହେଲେ କିଛି ରଖ। କହିଲେ ଛୁଆଟା ପାଇଁ ଯେତିକି ଆବଶ୍ୟକ ମୁଁ ସେତିକି ରଖିବି, ତା ମାନେ ଯେ ମୁଁ ଖାଇମିନି ପିନ୍ଧିବିନି ନାଇଁମିନି କିଛି କରିବିନି ସବୁ ରଖୀମି।
ହୁଁ ହୁଁ।
ଫେରେ ଦିନ ଆସିବ ସେଇ ପଇସା ହିଁ ମୋରି ମେଡ଼ିକାଲ୍ ବେଳକୁ ଖର୍ଚ୍ଚ ହବ।
ହଁ ହଁ।
ତେଣୁକରି ରଖିବା କଣ ଦରକାର, ଆମ ବୋଉ ବି ସବୁବେଳେ କହିବେ, କହିବେ ଭବିଷ୍ୟତ ପାଇଁ କିଛି ରଖ। ମୁଁ ଇଏ ସବୁବେଳେ ଯେମିତି କହିଲେ ମୁଁ ବି ଆମ ବୋଉଙ୍କୁ କହିଦିଏ, ମୁଁ କହିଲି ଆଗେ ଖାଇମୁୁ ପିଇମୁ ତାପରେ ଯାହା ବଞ୍ଚିବ ରଖିବୁ ନହେଲେ ନାହିଁ, ଆରେ ଭଗବାନ୍ ଦଉଚି ଯେତେ ଦିନିସାରି ଦବ ଦବ ଯେତେବେଳେ ନ ଦେବ ନାହିଁ, ତାପରେ ଦେଖିବା କଣ।
ହୁଁ ଆଜିକାଲି ଯେତିକି ଲୋକ ସବୁ ମାନେ ସଞ୍ଚୟ କରିକି ରଖିଚନ୍ତି। ମାନେ ସେତିକି ଲୋକ ସବୁ ବଡ ମେଡିକାଲ୍ ଯାଉଚନ୍ତି।
ହଁ।
ମାନେ ଯେତିକି କୋଟିପତି ଲୋକ ତମେ ଦେଖୁନ ତାଙ୍କର ସବୁ ବଡ ବଡ ରୋଗ।
କୋଟିପତି ଲୋକମାନେ ହିଁ ହିଁ ରୋଗ ହୁଏ ବେଶୀ।
ଏତିକି କୋଟିପତି ମାନେ କାହାର ଦିନକୁ କିଏ ଲକ୍ଷ ଟଙ୍କା ସାରି ଦଉଥିବ ସେ ଦିନକୁ ଦି ଲକ୍ଷ ସାରୁ
ତାପରେ ଆଜିକାଲି ପିଲା ଜାଣିଛ ନା। ଆଜ କାଲି ପିଲା ବହୁତ ପିଲା ମାନେ ଶହେ ପରସେଣ୍ଟ ରୁ। ଅଶୀ ପର୍ସେଣ୍ଟ ପିଲା ସେମାନେ କଣ କହିଲ ସେମାନେ ଭବିଷ୍ୟତ ବୋଲି କଣ ଜାଣିନାହାନ୍ତି ସେମାନେ ଭାବନ୍ତି ଆମର ଭବିଷ୍ୟତ କେବଳ ଆମେ ଯୋଉଟା ଆସୁଛି ଆମେ ଖାଇଦେବା କିଛି ରଖିବାନି।
ହୁଁ।
କିନ୍ତୁ କୋଡିଏ ପରସେଣ୍ଟ ପିଲା ଅଛନ୍ତି ନା ନା ମୁଁ ଭବିଷ୍ୟତରେ କିଛି ରଖେ। ପୁରା କଞ୍ଜୁସ୍ ଟାଇପ୍ ର। ସେଇମାନଙ୍କୁ କହନ୍ତି କଞ୍ଜୁସ୍ ଟଙ୍କା ଟେ ଖାଇମି ନି ଖର୍ଚ୍ଚ କରିମି ନି। ମାନେ ସାଙ୍ଗସାଥି ହେଲେ କେତେ କଣ ଖର୍ଚ୍ଚ କରି ପକଉଛନ୍ତି।
ଓହୋ।
ସେମାନେ କରିବେନି।
ଯା।
ସେମାନଙ୍କର ଲୋଭ ଶକ୍ତି କିଛି ସ୍ତ୍ରୀ ଲୋକ ବି ସେମ୍ତିଆ ଅଛନ୍ତି। କି ମୋ ସ୍ୱାମୀ ଏତେ ପଇସା ଖର୍ଚ୍ଚ କରୁଛି ମୋ ସ୍ୱାମୀ ସେମାନେ ସେମାନେ ତ କଞ୍ଜୁସ୍ ହେବେ। ତା ସହିତ ତାଙ୍କ ସ୍ୱାମୀ ମାନଙ୍କୁ ବି ପୁରା କଞ୍ଜୁସ କରେଇ ଦେବେ।
ହଁ, ହଁ
ନା ନା ସେମିତି ମୁଁ ବି ସେମିତି କହେନି ମୋର ଆଗେ ବହେ ଖାଇଦେବି ତା ପରେ ଯାହା।
ଆଗେ ଖାଅ ପିଅ ବଂଚ
ହଁ, ଆଗେ ବହେ ଖାଇଦେମି ନାଇଁମି ତାପରେ ମୋର ହେଲା। ବୟସ ଏବେ ଖାଇବାଟା ନାଇଁବାଟା ଆଉ ଆଉ କୋଡିଏ ବର୍ଷ ପରେ ମୁଁ ନାଇଁ ପାରିବି କି।
ନା ନା ଖାଇ ପାରିବ।
ଖାଇପାରିବିନି ଏବେ ଯୋଉଟା ନାଉଛି ଆଉ କୋଡିଏ ବର୍ଷ ପରେ ଯଦି ନାଇବି ଲୋକ ହସ୍ ସିବେ କହିବେ ତୋର ଆଉ ବୟସ ଅଛି, ଏମିତି ସଜ ବାଜ ହବା ପାଇଁ କହିବେ ନା ନାଇଁ।